ହ୍ୟାଲୋ।
ହଁ ହ୍ୟାଲୋ।
ହଁ।
ହାଲୋ। କଣ କରୁଚ?
ଏଇ ବସିଚି ଆଉ କଣ କରିବି? ତମେ
କଣ କହିଲ?
ତମେ କଣ କରୁଚ ମୋ ଭଏସ୍ ଶୁଭୁଚିତ?
ହଁ ହଁ ଠିକ୍ ଠାକ୍ ଶୁଭୁଚି।
ହଉ କୁହ କଅଁ କରୁଚ ଖାଇସାରିଲାଣି।
ହଁ ସନ୍ଧ୍ୟାବେଳେ ଆଉ କଣ ଖାଇବା ସେଇ ଚା ଟିକେ ପିଇବା କଥା ଆଉ
ଚାହା ପିଅ
ହଁ।
ବୟସ୍କ ଲୋକମାନେ ସବୁ ଚାହା ପିଅନ୍ତି।
ମାନେ ଗୋଟେ ଘରେ ଅଭ୍ୟାସ ହେଇଗଲାଣି ମାନେ ଘରେ ଦେଖୁଚି ତ ଚା ପିିଇବର ବୋଲି ମାନେ ଘରେ ଦେଖୁଚି ତ ଗୋଟେ ଚା ପିଇବାର ତ ଗୋଟେ ଅଭ୍ୟାସ ହେଇଗଲାଣି ଆଉ
ଆଚ୍ଛା ଆଚ୍ଛା ଭଲ ଆଭଭଲ ଅଭ୍ୟାସ କରିଚ଼।
ନା ଚା ପିଲେ ଭଲ ନା
ଓ ବୋଉ ବାଇଜେ।
ମୁଁ ଇଲି ଚାହା ପିଇଲେ ଭଲ ନା ଖରାପେ ମୁଁ କଇଲି ଚା ପିଇଲେ ଭଲ ନା ଖରାପେ
ନିହାତି ଆମ ଦେହ ପାଇଁ ଖରାପ ନିଆତି ମାମ
କେମିତି
ମୁଁ ଶୁଣିଛି ଯେ ଛୋଟ ପିଲା ଯାହା ମିଳେ ତାଙ୍କ ହେଇଯାଏ ମୁଁ ଶୁଣିଛି କୁହନ୍ତି। ଛୋଟ ପିଲାମାନେ ଚାହା ପିଇବା କଥା ନୁହେଁ ଭୋକ ମାରିଦିଏ।
ଛୋଟ ଛୁଆ ମାନେ କେତେ ମାନେ କଣ। ମୁଁ କଣ ସ୍କୁଲରେ ପଢୁଛି ଛୋଟ ଛୁଆ ମୁଁ କହିଲ ଛୋଟ ଛୁଆ ମାନେ କ
ତୋର ନଲେ ଗ୍ରାଜୁଏସନ୍ ସରିଯାଇଥିବ ନହଲେ ଗ୍ରାଜୁଏସନ୍ ସରିଯାଇଥିବ ହେଲେ ବି ତମକୁ ତ ବୟସ ଆଉ ଚାଳିଶି ପଇଁଚାଳିଶି ହେଇଯାଇନଥିବ ନା।
ନା ମତେ ବା ଷାଠ
ଚାଳିଶି ତ ଆଉ ଡେଇଁ ଯାଇନଥିବ ନା ତମକୁ ଆଚ୍ଛା ଆଚ୍ଛା ତାହେଲେ ଭର୍ତ୍ତା ମିଳିଲାଣି ଗମ ମାନେ ଭ-ଭର୍ତା ହେଲାଣି ନା।
ହଁ ଏଇ ମାସରେ ହଁ ଯୋଉ ଦିଇ ହଜାର ହଁ ଦଉଥିଲେ ଏଥର କଣ ଚାରି ହଜାର ଟଙ୍କା
ଆଚ୍ଛା ଆଚ୍ଛା ତାହେଲେ ପାଉଛ ଆକାଉଣ୍ଟ କୁ ଆସୁଛି ନା ହା ମୁଁ କଇଲି କ୍ୟାସ ଅନୁଚ଼। ଆକାଉଣ୍ଟ କୁ ଗଲା ବେଳେ ବ୍ୟାଙ୍କ କୁ ଗଲାବେଳେ ସକ୍ଷମ ଅଛି ତ ନା ହାତରେ କ୍ୟାସ।
ନାଇଁ ମତେ ଜଣେ ଧରିକି ନେଇକି ଯାଉଚି।
ଧରିକି ନେଇକି ଯାଉଚି ଏତେ ଅଧିକ ବୟସ ହେଲାଣି ଦୃଷ୍ଟିଶକ୍ ଠିକ ଠାକ୍ ପାଉଥିବ ଦୃଷ୍ଟି ଶକ୍ତି ଠିକ୍ ଠାକ୍ ଅଛି ତ ଫୋନ ଫୋନ୍ ନମ୍ବର ଫମ୍ବର ଦେଖାହଉଚି ତ
ନା ଏଇଠି ମୋବାଇଲରେ ଟିକେ ଆଉ ପୁରା ଆଖି ଆଗୁକୁ ଆଣି ଦେଖିବାକୁ ପଡୁଚି ଆଉ
ଆଚ୍ଛା ଆଚ୍ଛା ଚଷମା ପାୱାର ବି ଅଧିକ ଥିବ ନା
ହଁ ଚଷମା ପିନ୍ଧିବାକୁ ପଡୁଚି ଆଉ
ହଁ ପାୱାର ଟା ବି ଅଧିକ ଲାଗୁଥିବ ଟିକେ
ହଁ ଏବେକା ମୋତିଆ ବିନ୍ଦୁ ଅପରେସନ କରିଥିଲି।
ହଁ---କୋଉଠି ଯାଇକି ହେଇଥିଲ।
ଏଇ ଆମରି ଏଇ ଯୋଉ ଆସୁନାହିଁ ମାଗଣା ଗାଡିଯୋଉ ବୁଲୁ ନାହିଁ।
ଭୂମିକା ଚକ୍ଷୁ ହସ୍ପିଟାଲ
ହଁ ହଁ ସେଟା ଠିକ ଠିକ ଠିକ ସେଥି ସେଇଠି
ଆଚ୍ଛା ଆମ ପଟେ ବି ସେଇଟା ବୁଲିତ ମୁଁ ଭାବିଲି ସେଇଠି ହେଇଥିବ ଆଉ ଆଛା ତମ ଛୁଆ ପିଲା ନାତି ନାତୁଣୀ ସବୁ କଣ କରୁଛନ୍ତି।
ଆ ଝିଅ ଦିଟା ବାହାଘର କରିଦେଇଚ। ଆଉ ପୁଅ ଗୋଟେ କମ୍ପାନୀ ରେ ଜବ କରୁଛି ଆଉ।
ଆ ନାତି ନାତୁଣୀ ଦେଖିଲେଣି ନା?
ହଁ ନାତି ସେ ଝିଅର ନାତି ଗୋଟେ ହେଲାଣି ଆଉ।
ଆଉ ପୁଅର?
ପୁଅ ବାହା ହେଇନି ପୁଅ ବାହା କରିବି। କୋଉଠି ଝିଅ ପିଅ ଅଛିି ଟିକେ କହୁନା ତମ ନଜର ରହିବ?
ଝିଅ ତମ ପୁଅକୁ ପଚାର ଝିଅ ଦେଖିଥିବ।
ଖୋଜୁଛୁ ତ ଆଉ କଣ କରିବି?
ତମ ପୁଅ ପଚାର ଝିଅ ଦେଖିଥିବ ନୁଚଉଥିବ?
ନା ଆଉ କଣ ପଚାରିନି ସେ ପୁଅଟା ବାହାର କରିଦେଲେ ଗୋଟେ ମୁଣ୍ଡରୁ ଚିନ୍ତା ଯାଆନ୍ତା।
ହଁ।
ଏଇଆା କଣ କରିବା ବୃଦ୍ଧା ବୟସରେ ଏଇ ନା ବା ବୋହୁ ହାତ ରନ୍ଧା ତ ଖାଇନି ଜଇଁ ହାତ ରନ୍ଧା ଖାଇଲିି।
ଜ୍ବାଇଁ ବି ରୋଷେଇ କରି ଦଉଛନ୍ତି?
ହଁ।
ଓ ନୋ ଟିକେ ବେଶି ହେଇଯାଉଛି।
ନାଇଁ ଗଲେ ଝିଅ ତ ମାନେ ଜଇଁକି ତା ହା ହାତରେ ରଖିଛି ତ ଗଲେ ଝିଅ ରୋଷେଇ କରେ ନା ଜ୍ବାଇଁ ରୋଷେଇ କରିକି ଦିଏ।
ଆଚ୍ଛାମାନେ ତମେ କହୁଚ ଛ କି ଝିଅ ଆପଣଙ୍କ ଝିଅ ଜ୍ୱାଇଁଙ୍କୁ ହାତରେ ରଖିଛନ୍ତି ଜ୍ୱାଇଁ ରୋଷେଇ କର ଝିଅ ବସନ୍ତି।
ହଁ।
ଆରେ ବା ଭଲ ଆଡେ ଯ୍ୱାଇ ପାରଛ ତମେ।
ହଁ ସେଇ ତ କଥା ଆଉ ତାପରେ କେମିତି ବେଳେ ବେଳେ ଏଇ ରଜ କି ପର୍ବପର୍ବାଣିରେ ଯାଇ ବୁଲିକି ଆସେ ଆଉ।
ଆଚ୍ଛା ଆଉ ଯଦି ଏମିତି ହେଲା। ତମ ପୁଅ ଯଉ ତମ ପୁଅକୁ ଯାଇ ତମ ବୋହୁ ହାତରେ ରଖିଲା ପୁଣି କଣ ହବ?
ତାହେଲେ ପୁଆ ହାତ ରନ୍ଧା ଖାଇବାକୁ ପଡିବ।
ପୁଅକୁ ଆଗୁଆ ରୋଷେଇ ଶିଖେଇ ଦିଅ।
ଆ ଦେଖି ଆସି ଆସୁ ନହେଲେ ତାକୁ ସେୟା ସ ଶିଖିବାକୁ ପଡିବ ନହେଲେ କୋଉଠି କ୍ଲାସ ଫ୍ଲାସ କରିକି ତାକୁ ଶିଖେଇକୁ ପଡିବ।
ହୁଁ ଯୋଗାଯୋଗ କର ପୁଅକୁ ବି ରୋଷେଇ ଶିଖେଇିବାକୁ ପଡିବ ଯା ବି ହେଲେ ନା।
ହଁ ହଁ ତାକୁ ବି ଶିଖେଇଆକୁ ପଡିବ ନା ସିଏ ଯୋଉ କମ୍ପାନୀର ଅଛି ସେଠି ସେ ନିଜେ ରୋଷେଇ କରି ନିଜେ ଖାଉଛି ତ ତାର ଆଉ କିଛି ଦରକାର ନାହିଁ।
ତାହେଲେ ପୁଅର ବି ଏକ୍ପିରିଏନ୍ସ ଅଛି ରୋଷେଇ କରିବାରେ।
ହଁ।
ତମକୁ ରୋଷେଇ ଆସେଟି?
ମତେ ଆସେ ଯେ ହେଲେ ଏତେ ଆସେନି ଖାଲି ଏଇ ଅଣ୍ଡା କି ବେଶି ଆସେ ନା ମୋତେ।
ଆଚ୍ଛା ତମ ସ୍ତ୍ରୀ ତମକୁ ରୋଷେଇ କରିକି ଦିଅନ୍ତି ନା ତମେ ତମ ସ୍ତ୍ରୀ ରୋଷେଇ କରିକୀ ଦିଅ?
ମୋ ସ୍ତ୍ରୀ କି ହଁ ସିଏ ମତେ ରୋଷେଇ କରି ଦିଏ ଆଉ।
ତାହଲେ ତମ ସ୍ତ୍ରୀ ତମ ହାତ ରଖି ପାରିଲାନି ନା।
ନାଇଁ କ।
ଗାଁ
ନା ସେ ସେତେବେଳେ ସେ ଯୁଗ ନଥିଲା ପରା।
ଆଚ୍ଛା ଆଚ୍ଛା ଏବେ ସେ ଯୁଗ ହେଇଗଲା।
ହଁ ଏବେ ଯୁଗ ହେଇଗଲାଣି ତ ମୁଁ ତ ଦେଖ ଦେଖୁଛି ଆମ ବେଳେ ତ ଏମିତି ନଥିଲା। ଏବେ ତ ଦେଖୁଛି ସବୁ ଯାହା ହେଲାଣି ମୋବାଇଲ ଯୁଗ ହେଲାଣି ଆଉ।
ହୁଁ ତମେ ମୋ ପାଇଁ କେତେ ବର୍ଷ ହେଲା ଧରିଲଣି?
ମୁଁ ପ୍ରାୟ ଧରିଲିଣି। ହଁ ପଞ୍ଚମରୁ ଧଇଲିଣି ଆଉ।
ହଁ ଆଉ ନିଜେ ଘରେ ଠିକ କରିଥିଲେ ବାହାହେଇଥିଲ ନା ଉଠେଇକି ନେଇ ଆସିଥିଲ।
ମୁଁ କହିଲି ନା ପୁରା ଗୋଟେ ଲମ୍ବା କାହାଣୀ ହେଇଯିବ।
ତଥାପି ଟିକେ କୋଉଠି ମୁଁ ଶୁଣିବାକୁ ଚାହୁଁଛି।
ମାନେ ଏ ଲଭ୍ ପ୍ଲସ୍ ଉଠା ଉଠି ଆଉ
ଉଠା ଉଠି ନା ତାଲେ ଲଭ୍ ଆଉ କଣ କ ଯାଇ ସିଧା କହିବୁ ଉଠା ଉଠି ଆମର ବାହାଘର। ଆରେଞ୍ଜ ହେଇଥିଲେ ଲଭ୍ ୱିଥ୍ ଆରେଞ୍ଜ ହେଇଥିଲେ କହିଥାନ୍ତ ହଁ ଲଭ୍ ୱିଥ ଆରେଞ୍ଜ ଘରେ ଗଲେ ଏମିତି କହିବ ନା ଲଭ ଭଲ ପାଇଲୁ ତାପରେ ଉଠେଇକି ନେଇ ଆସିଲି। ସେତେବେଳେ କହୁଛ ସେତେବେଳେ ସେ ଯୁଗ ନଥିଲା। ଉଠେଇକି ଆଣିଛ ପୁଣି ହାତରେ ରଖି ପାରିଲେନି ତମକୁ ଏ ଭାଇ
ଓହୋ କଣ କରିବି ଆଉ ସିଏ ସେତେବେଳେ ସେ ଯୁଗ ଥିଲା ଆଉ।
ହୁଁ।
ଆଉ ତାପରେ ଏଇଆ କଥା ଆଉ କଣ ଜୀବନ ତ ଜି ସାରିଲେଣି ଆଉ।
ଆଉ ତମେ ତାଙ୍କୁ ଡରିକି ରୁହନ ନା ସେ ତୁମକୁ ଡରିକି ରୁହନ୍ତି?
ନା ସେମିତି ନାହିଁ ଅତି ଟିକେ ଯାହେଲେ ଡର ରୁହ ରହିବ ଆଉ।
କିଏ କାହାକୁ ଡରେ?
ଆ ମୁଁ ତାଙ୍କୁ ଡରେ ଆଉ। ହଁ ହଁ ନହେଲେ କେତେବେଳେ ଛାଞ୍ଚୁଡି ପାହାର ଖାଇବା ପାଇଁ
ଖାଇଛ ନା କେବେ ଷାଠିଏ ହେଇଗଲାଣି ଯେହେତୁ ଖାଇଥିବ ତ ନିହାତି କେବେ।
ହଁ ଖାଇଛି ଆଉ।
ହୁଁ ଆଗ ପଟେ ନା ପଛ ପଟେ କୋଉ ପଟେ ଖାଇଛ?
ହଁ ଯିଏ ଯୁଆଡୁ ପାଇଲେ।
ଯେତେବେଳେ ଯୋଉ ପଟୁ ମିଳିଲା।
ହୁଁ।
ଖାଲି ଛାଞ୍ଚୁଣି ନା ଚଟୁ ଖଡିକା ଏଇସବୁରେ ବି ଖାଇଛ?
ନା ସେଗୁଡା ହେଲେ ଅଧିକା।
ସେଗୁଡ଼ାକ ବେଶୀ?
ହଁ।
ଆଚ୍ଛା ଯା ହଉ ଭଲ ଭଲ ଏକ୍ସପିରିଏନ୍ସ ରଖିଛ।
ହଁ ସେଇ ଆଉ କଣ କରିବା। ଯେହେତୁ ବାହାଘର ଏତେ ବର୍ଷ ହେଇଗଲାଣି ପିଲାଛୁଆ ହେଲେଣି ଆଉ ଆଉ ତ ସେ ଭଲ ପାଇବା ନାହିଁ। ଯାହା ଅଛି ଆଉ କଣ କରିବା ବୁଢି ଟାକୁ ନେଇ ବଞ୍ଚିବା କଥା ଆଉ।
ଟ୍ରେନିଂ ଦେଇ ଦିଅ ନନେ ପୁଅବି ଖାଇବ ଏଇପରିକା।
ନା ପୁଅ କୁ ଭାବୁଛି କହିବାକୁ ପଡିବ।
ହୁଁ ନହେଲେ ପୁଅ ବି ଖାଇବ ସେରା
ହଁ ସେଇୟା ଭାବୁଛି ପୁଅକୁ ଏଥା କଥା ସବୁ କଥା ଖୋଲିକି କହିବାକୁ ପଡିବ।
ହୁଁ।
ବାପାରେ ତୁ ଆଗୁତୁରା ଆଗୁତୁରା ଶିଖିଯା ନହେଲେ ନାଇଁ
ହୁଁ।
ହଁ ରୋଷେଇ କରେ ଶଖି ଶିଖିଛି ଆଉ ହଁ ହଁ।
ହୁଁ।
ନାଇ ଯେ ଯେତେବେଳେ ଇଏ ତାଙ୍କ ବାପ ଘରୁକୁ ପଳାନ୍ତି ଆଉ ତ କେହି ନଥାନ୍ତି ମୁଁ ନିଜ ରୋଷେଇ
ଇଏ ଇଏ ନା ଧରନ୍ତିନି ସ୍ତ୍ରୀ ନା ବି ଧରନ୍ତିନି ସ୍ତ୍ରୀ ନା ବି ଧରନ୍ତିନି
ନା ଆମ କାଳ ନା ଆମ ବେଳରେ ସ୍ତ୍ରୀନା ଧର ନବା
ସ୍ତ୍ରୀ ନାଁ ଧରନ୍ତିନୀ ଦିନେ ତ
ନା ସେମିତି କାହା ସହିତ କଥା ହେଲା ବେଳେ ସେମ ଏଇ କାଳରେ ତ କିଏ କଣ କଣ ଡାକୁଛି କଣ ଜାନୁ-ଉ-ଉ, ଗେଲୁ, ବେବି ଏରା ସବୁ ଡା କିଏ ଜାନୁ କଣ ମୁଁ ଜାଣିପାରୁନି।
ହୁଁ।
ଆମ ବେଳେ ତ ଏଇଗୁଡ଼ା ସବୁ ନଥିଲା।
ହୁଁ। ତମ ଭଳି ଉଠା ଉଠି ଥିଲା ଆଉ ନଥିଲା ଆଉ କଣ ଥିଲା ତାହେଲେ ଉଠା ଉଠି ଯୋଉଟି ଥିଲା ଆଉ ଆଠୁ ଆରି କଣ ଅଧିକ ଅଛି।
ଆଉ ଗୋଟେ ବସା ବସି ଥିଲା।
ହୁଁ ଉଠେଇକିି ନେଇ ଯିବା। ଯା ହଉ।
ଆଜ୍ଞା କଥା ଆଉ।
ହୁଁ।
ଆ ଆଉ ଝିଅ ତମେ କଣ କରୁଛ?
ମୁଁ ଏଇ ବସିଚି ଯାଉଛି ଖାଇବି ଆଉ ଭୋକ କଲାଣି ମୋତେ-ଏ। ହୁଁ
ଓହୋ କଣ ସ ଅ ମାନେ ସାତଟା ଆଠଟା ହେଲାଣି ଆଠଟ୍ ଆଠଟାରେ ଖାଇଦେଇ ଖାଇଦଉଛ?
ମୁଁ କିଛି ଖାଇନି ସନ୍ଧ୍ୟା ବେଳେ ଆଜି ମୁଁ କିଛି ଖାଇନି ତ ଯାଇଥିଲି ଯାଜପୁର ରୋଡ ଟିକେ ଯାଇଥିଲି କାମ ଥିଲା। ତ ଖାଇନି ତ କିଛି ସେଥିଲାଗି ଭ୍ ଭୋକ ଲାଗିଲାଣି ଯାଉଛି କଣ ଟିକେ ଦେଖିକି ଖାଇଦେବି ଏୟା ଆଉ ପ ତ ରୋଷେଇବାସ କିଛି ଆସେନି ତ।
କାଇଁ?
ମତେ ତ ଆସେନି ତ ମୁଁ ଯାହାକୁ ବାହାହେବି ସିଏ ମୋତେ ରୋଷେଇ କରିକି ଦବ।
ଓ ହୋ।
ହୁଁ।
ତାହେଲେ ଅ ସବୁ ଶିଖିଯାଅ ଆଉ। ଏବେ ତ ମୋବାଇଲ ଯୁଗ ହେଇଗଲାଣି ସବୁ ମୋବାଇଲ ହଁ।
ହୁଁ। ହେଇ ଦବ
ଓ ସିଏ ତମକୁ କରିକି ଦବ?
ହୁଁ ତମ ପୁଅ ଯଦି ତମ ବୋହକୁ କରିକି ଦବ।
ହଁ।
ତମ ପୁଅ ଯଦି ତମ ବୋହୂକୁ କରିକି ଦବ କୁହ।
ତାହେଲେ ଆଉ ସେଇଟା ତ ଆମର ଘରର ପରମ୍ପରା ଚାଲି ଚାଲି ଚାଲି ଆସିବ ମାନେ-ଏ-ଏ ଏମିତି ଚାଲୁଥିବ।
ହୁଁ।
ଆଉ ସେଟା ତ ଆଉ ବଦଳେଇ ବ ବଦଳି ହବ ହଁ ଚାଲୁଥିବ ଆଉ। ମୁଁ ତ ବଞ୍ଚିଲା ଯାଏ ଦେଖୁ ଦେଖୁଥିବି ଆଉ ନାଇଁ ଇଏ ଆଉ ବଦଳିବନି।
ହୁଁ ଆଉ ବଦଳେଆକୁ ବୟସ ନାଇଁ ନା ବୟସ ପଡିଲା।
ହଁ।
ହଉ ଆଉ।
ହ ହଉ ନା। ହ ସନ୍ଧ୍ୟାବେଳେ ଟିକେ ଚା ଖାଇବା କଥା।
ଚାହା ପିଉଛ ନା?
ହଁ ଚାହା ଟିକେ-ଏ-ଏ-ଏ ଆଉ କଣ ଏଇ-ଇ-ଇ-ଇ ବୁଢୀ ଟିକେ ପିଠା କରିକି ଦେଇଥିଲେ ଖାଇଥିଲୁ ଆଉ ଚକୁଳି ପିଠା ଆଉ। ଏଇଆ କଥା ଆଉ।
ହୁଁ।
ଆଉ-ଉ-ଉ-ଉ-ଉ ତମେ ଏଇନା କଣ ଖାଇବ?
ମୁଁ ଏ ଯାଉଚି ବ୍ୟାନ୍ ଦିଟା ବିସ୍କିଟ୍ ଖାଇବି।
ଓହୋ ଖାଲି ବିସ୍କିଟ୍ ଖାଉଚ ଚା ଚା ପିଉନାଅ?
ନାଇଁ ମୁଁ ଚାହା ପିଏନି ମୁଁ ଗରମ ଜିନିଷ କିଛି ଖାଇ ପିଇ ପାରେନି ତ ମୁଁ ଜିଭ ସିଜି ଯାଏ ମୋର ଟିକେ ପାଚା ଲାଗେ ତ ସେଥିଲାଗି। ହୁଁ।
ଆଚ୍ଛା ଆଚ୍ଛା।
ଏମ୍ତି ଆଉ।
ପିଲା ପିଲା ବେଳୁ ଗରମ ଖାଅନା ଆଉ।
ହୁଁ। ଆଉ
ଆଉ ଆଉ ତମର ବାହାଗର ହେଲାଣି ନା ନାଇଁ?
ନା ମ ମୋର ବୟସ ହେଇନି।
ବୟସ ହେଇନି?
ନାଇଁ।
ଆଉ ବୟସ ହେଲେ କହିବ ଦେଖିଆ ନହେଲେ ମୋ ପୁଅ ପାଇଁ ଦେଖିବା ଆଉ।
ହଁ ହଁ ହଁ ନିଶ୍ଚିତ।